ନମସ୍କାର।
କଣ କରୁଥିଲେ?
ଏ ବସିଛି ଆଉ।
ଆଉ ସନ୍ଧ୍ୟା ଦିଆ ସଇଲାଣି? ଏଇ ଯାଉଥିଲି, ଏବେ ସନ୍ଧ୍ୟା ଦେଇଥାନ୍ତି ଆଉ-ଉ-ଉ ବସିଲି ଟିକେ, ଆଉ ଟାଇମ୍ ଟିକେ ହେଇନି। ଆଉ ଦଶ ମିନିଟ୍ ଗଲେ ଦେବି ଆଉ।
ଓହୋ! ସନ୍ଧ୍ୟା ଦେଇନାହାନ୍ତି ତାହେଲେ?
ନାଇଁ ସନ୍ଧ୍ୟା ଦେଇନି। ଏବେ ଦବା ଆଉ। ଆଉ ଟିକେ ପରେ ଦବା।
ଓହୋ! ଏଇ-ଇ-ଇ ଏବେ ମୋ ପୁଅ ଟିକେ ପଚାରୁଥିଲା, ଜାଣିଲେ ନା ଟିକେ ଦଶହରା ବିଷ ୟରେ ଟିକେ କଣ କହିଥାନ୍ତେ କି?
ହଁ ଆମର ତ ଏଇଠି ଆମର ତ ଏଇ ଦଶହରା ପୂଜା ଆମେ ଅଁ ଗାଁରେ ତ ଏଇଡୁ ପାଳନ କରା ହଉଛି ଦଶହରା।। ଆଉ ବହୁତ ଯାକ ଜମକରେ ବି ପୂଜାଟି କରାହୁଏ। ଆମର ସବୁ ଗ୍ରାମବାସୀ ମିଶିକିନି ପୂଜାର ଆୟୋଜନ କରନ୍ତି। ମୋ ନିଜ ପୁତ୍ ତୁରା ଯିଏ-ଏ ସିଏ କଳସ ଧରନ୍ତି। ଆଉ କର୍ତ୍ତା ବି ହୁଅନ୍ତି ସେ ନିଜେ। ଆଉ ଆମର ଏଇଠି ଯେହେତୁ ଆମର ଖଣ୍ଡାୟତ, ଆମର ଖଣ୍ଡା ବି ପୂଜା ହୁଏ। ଆଉ ଘରେ ପିଠା ପଣା ବି ହୁଏ। ଆଉ ଦଶହରାରେ ଦଶହରା ମଣ୍ଡା ବି ହୁଏ। ପୂ-ପୂଜା ପାଠ ହୁଏ। ମୂର୍ତ୍ତି ବି ଆମର ପୂଜା ପା ଆନ୍ତି ଏଠି। ଆଉ ବଳି ବି ପଡ଼େ। ବଳିର ଆମର ଗୋଟେ ନିର୍ଦ୍ଦିଷ୍ଟ ସମୟ ଅଛି। ଆଉ ସେଇଟା ତ ଯୋଉଁ ଲୋକ ବାହାର କରନ୍ତି ପାଞ୍ଜି ଦେଖିକି ଆଉ ସେ ସମୟରେ ଯୋଉଁ ଥରକ ଆମର ଆର ଯିଏ ନୂଆ ବାହା ହେଇକି ବି ଆସନ୍ତି। ଆଉ ସେ ବ୍ରତ ବି ରଖନ୍ତି। ଆଉ ସେ ଯଦି ଶୁଭ ବଳି ପଡ଼େ ଯଦି ପାହାନ୍ତିଆ ବଳି ପଡ଼େ ଆଉ ସେଇଥି ଆମର ରହିଥାଏ ମାନେ ପ୍ରଥମ ସେ ଓଷାଟି କରାଯାଏ। ଆଉ ସାଧାରଣତଃ ନେଇ ତ ଦୁର୍ଗା ଅଷ୍ଟମୀ ସମସ୍ତେ କରନ୍ତି।
ବ୍ରତ ଟା କଣ ଅଷ୍ଟମୀ ହିଁ ହୁଏ ଅଷ୍ଟ
ହଁ ଅଷ୍ଟ ପୂଜା ହୁଏ ଅଷ୍ଟମୀ ଯୋଉଁ ଦଶହର ପୂଜା ପାଆନ୍ତି ମା
ଆଜ୍ଞା।
ଅ ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ପାଞ୍ଚ ଦିନି। ଆଉ ତା ଦି'ଟା ପୂଜା ତ ହୁଏ ଗୋଟେ ପୀଠା ଅଷ୍ଟମୀ ହୁଏ। ଆଉ ଗୋଟେ ଆମର ମୃ ତି ପୂଜା ହୁଏ ଯୋଉଁ ଅଲଗା ଅଲଗା ସ୍ଥାନରେ କିନ୍ତୁ ମନ୍ଦିରରେ ଆଗେ ପୂଜା ପାଆନ୍ତି ମା। ପଛରେ ମୂର୍ତ୍ତି ପୂଜା ହୁଏ। ବାହାରେ ଆଉ ସେଇଥିରେ ତ ଆମ ଆପଣ ଜାଣିଥିବେ ଆଉ ସକାଳୁ ତ ପୂଜା ପାଠ ପୁରା ଆରମ୍ଭ ହୁଏ। ସେଇ ପାଞ୍ଚ ଦିନ ଯାକ ପୁରା ଗାଁ ତ ପୁରା ଉତ୍ସବ ମୁଖର ହେଇ ହେଇଥାଏ। ସବୁବେଳେ ପୂଜା ପାଠ ତ ପୁରା ଶୁଭୁଥାଏ।
ଆ ମୁଁ ଦେଖିଥିଲି କୋଉଁ ମା କଣ ସେ ଯୋଉଁ କାନ୍ଥରେ କଣ ଯୋଉଁ ଲଗାନ୍ତି। କଣ ପାଇଁ ଲଗାନ୍ତି?
ଆଉ କଣ ଯୋଉଁ ସେଟା ତ ଆମ ପୂର୍ବଯୋରୁ ଅଛି ବେଲ ବରଣୀ ଯୋଉଁ ଦିନ ମା ବେଲବରଣୀ ହୁଅନ୍ତି। ଆଉ ସେଇ ଦିନ ହିଁ ଯୋଉଁ କାନ୍ଥରେ ଟିକେ ରଙ୍ଗ ଲଗାଯାଏ। କାରଣ ମା କୁହନ୍ତି ଗାଁ ଗାଁ ଘର ଘର ବୁଲନ୍ତି। ସେଥିପାଇଁ ଟିକେ ଟେ ମାନେ ଯାର ସବୁ ଆଗେ ତ ଆମର ସବୁ ମାଟି ଘର ଛପର ଘର ଥିଲା। ସେତେବେଳେ ତଳେ ଚିତା ସମସ୍ତେ ପକେଇବା ଜାଣିଛନ୍ତି। ଝୋଟି ଚିତା କରନ୍ତି। ବିଭିନ୍ନ ପ୍ରକାର ରଙ୍ଗ ଟିକେ ଲଗାନ୍ତି। ଆଉ ସେ ଟିକେ ଛ ମୁଖର ବେଶୀ ଟିକେ ଲାଗେ। ଆଉ ଏବେ ତ ଆଉ ନାଇଁ ଏବେ ତ ସବୁ ପକ୍କା ଘର ହେଇଗଲା। ଆଉ ଏବେ କଣ ଖାଲି ଟିପା ଟେଇ ମାରିଦଉଛନ୍ତି ଆଉ।
ସିଏ ଯୋଉଁ ଆମ ଆଡ଼େ ଆମେ ରାବଣ ପୋଡ଼ି ହୁଏ। ଆମେ ଯାଉଁ ଦେଖିବା ପାଇଁ ଆପଣ ଆଡ଼େ ହୁଏନି?
ହଁ ଆମର ଗୋଟାଏ ଦିନ ସେଇ ଦଶରା ଦିନ ରାବଣ ପୋଡ଼ି ହୁଏ। ଆଉ ଆମେ ତ ମୁଁ ତ କେବେ ଦେଖିବାକୁ ଯାଇନି। କିନ୍ତୁ ପୁଅ ହରିକା ସବୁ ଯାଆନ୍ତି ଦେଖିବାକୁ।
ଆଜ୍ଞା।
ହଁ ଆପଣ କଣ କେମିତି ରାବଣ ପୋଡ଼ି ହୁଏ?
ରାବଣ ପୋଡ଼ି ମାନେ ସେ ଯୋଉଁ କଣ କହିଲେ ସେ ଛଣ ରେ ତିଆରି କରିଥାନ୍ତି ରାବଣଙ୍କୁ ଆଉ ବାଣ ଫାଣ ନେଇ ଫୁଟା ହେଇଥାଏ ରାବଣକୁ ମାରନ୍ତି ଆଉ ପୁରା ବହୁତ ଲୋକ ବହୁତ ଲୋକ ହୁଅନ୍ତି ବହୁତ ଆଲୋକ ମଧ୍ୟ ଥାଏ। ଆଉ କଣ କହିଲେ ବାଣ ଫୁଟେଇ ପୁରା ବାଣ ମାନେ ଏତେ ଜୋର ଫୁଟୁଥାଏ କାନ କଣ ହେଇଯାଏ ବା।
ହୁଁ ହୁଁ ହଁ ସେଇଭଳି ତ ଆମର ଏଠି ହୁଏ ସେଇପରି ଆଉ ମୁଁ ତ କେବେ ଯାଇନି ଦେଖିବା ପାଇଁ ଆଉ ପୁଅ ହେରିକା ଯାଆନ୍ତି। ସବୁ ଦେଢୁଶୁରଙ୍କ ପୁଅ ବି ଯାଆନ୍ତି ଦେଖିବାକୁ ସେ ସବୁ ଆମର ଦେଖିକି ଆସନ୍ତି। ଆଉ କେମିତି ପୂଜାଟି ଟିକେ ବଡ଼ ଆକାର ର ହୁଏ ବିଭିନ୍ନ ଦୋକାନ ବଜାର ବି ପଡ଼େ।
ମେଳନ ମଧ୍ୟ ହୁଏ।
ହଁ ହଁ ବହୁତ୍ ବହୁତ୍ ମାନେ ବହୁତ୍ ଭଲ ହୁଏ। ଭଜନ କୀର୍ତ୍ତନ ସମାରୋହ ବି ହୁଏ। ଆଉ ବହୁତ୍ ପ୍ରବଚନ ବି ଆସନ୍ତି ପ୍ରବଚନ ଦବା ପାଇଁ।
ଆପଣ କେବେ ଯାଆନ୍ତୁ ଦେଖି ଆସିବେ।
ହଁ, ମୁଁ ତ କେବେ ଯାଇନି ମୋ ବାହାଘର ତ ସାତ ବର୍ଷ ହେଇଗଲା କିନ୍ତୁ ମୁଁ ଟିକେ ଏବେ ଯାଇନି ପୂଜା ଗାଁ ଗାଁ ବାହାରେ ଟିକେ ହୁଏ ତ ଆଉ ମୁଁ ସେଥିଲାଗି ଯାଇନି। ଆଉ ଯିବା ଏ ବର୍ଷ ଦେଖି ବୁଲିକିନି ଆସିବା ଆଉ ଆପଣଙ୍କ ଏରିଆରେ ହଉଛି ନା ନାଇଁ? ହୁଁ।
ଆଜ୍ଞା। ଆପଣଙ୍କ ଆଖପାଖରେ ଯଦି ହଉଛି ଆପଣ ଯାଆନ୍ତୁ ନହେଲେ ଆମ ଏପଟୁ ଆସନ୍ତୁ ବୁଲିକି ଯିବେ ନହେଲେ।
ନିହାତି ନିହାତି ଆମେ ଦିନ ଦିନେ ଯିବୁ ଆପଣଙ୍କର କଣ କେମିତି ପୂଜା ସେଠି କେମିତି ହଉଛି?
ହଁ ଆଉ ଗୋଟେ କଥା ମୁଁ ଭୁଲିଗଲି ଆମ ଖଣ୍ଡାୟତ ମାନଙ୍କର ସେଇଟା ହଉଛି କଣ କହିଲ ଅ ବିଶେଷ ପର୍ବ ବୋଲି କୁହା ଯାଏ ନୂତନ ପୋଷାକ ସମସ୍ତେ ପିନ୍ଧିଥାନ୍ତି।
ହଁ ହଁ ସେଇଟା ତ ନିହାତି କାରଣ ହଁ ହଁ ପିନ୍ଧ ନ୍ତି ନା କାରଣ ପୂଜା ଟା ଯେହେତୁ ଆମର କୁହନ୍ତି କ୍ଷତ୍ରୀୟ ବଂଶକର ଏଇଟା ହଉଛି ପ୍ରଧାନ ଯିଏ କ୍ଷତ୍ରୀୟ ମାନେ ରଜା ବଂଶ ଯାହାକୁ କୁହନ୍ତି ଯୋଉଥିପାଇଁ ଆମର ପ୍ରାଧାନ୍ୟ ହଉଛି ଖଣ୍ଡା ଟା ଯାଏ ସେଥିପାଇଁ ପୂଜା ହବା ପାଇଁ। ଆଉ ନୂଆ ବସ୍ତ୍ର ସମସ୍ତେ ଛୋଟ ଛୋଟ ଠୁ ବଡ଼ ଯାକେ ସମସ୍ତେ ପିନ୍ଧନ୍ତି ଆଉ ତା ଦେହରେ ପ୍ରାଧାନ୍ୟ ପିଠା ହେଲା ଆମର ଆରିସା। କାକରା। ଆଉ ଜାଣିଥିବେ ଉଖୁଡା ହୁଏ ଆମର ଯୋଉ ଖଇ ରେ ଗୁଡ଼ ଦେଇ ଉଖୁଡା କରାଯାଏ ତାକୁ ଏଇ ଜିନିଷ
ହଉନାହିଁ ମତେ ଯାହା ଲାଗୁଛି ସେ ଉଖୁଡା ଟା ବନାନ୍ତି କିପରି ଆପଣ ଟିକେ କହିବେ କି?
ହଁ ଆମର ଯୋଉ ଧାନ ଆସେ ଚମ୍ପା ଧାନ ଜାଣିଚନ୍ତି? ସେଇ ଚମ୍ପା ଧାନ ଭାଜିିକିନି ତା ଦେହରୁ ଖଇ ପ୍ରସ୍ତୁତ ହୁଏ। ଆଉ ଖଇ ହେଇସା ପରେ ଆମର ଏ ଯୋଉ ଗୁଡ଼ ଅଛି ଗୁଡ଼ ତ ଜାଣିଥିବେ ଆପଣ।
ଶୁଣନ୍ତୁ ଶୁଣନ୍ତୁ ସେ ଖଇ ରୁ ଖଇରୁ ମୋର ମନେ ପଡିଲା ସେ ଖଇ ରେ ଯୋଉ ଧାନ ଗୁରାଥାଏ ତାକୁ କିପରି ଛଡାନ୍ତି ଆପଣ?
ହଁ ସେଇ ଧନୀ ଆମର ଯୋଉ ଖଇ ଛଡେଇବା ପାଇଁ ଗୋଟେ ଅଛି ଚାଲୁଣି ଯାହାକୁ କୁହନ୍ତି କଇଁଚି ଆଉ ସେଇଥିରେ ସେଇ କଇଁଚିରେ ଖଇଚଲା ଆମ ଆଡ଼େ ଏଠି କହୁଛନ୍ତି କଣ ଖଇଁଚି କହୁଛନ୍ତି ସେଇ ଖଇଁଚିରେ ସେଇଦିନେ ମାନେ ଖଇକି ଚଲା ଯାଏ ତା ଧାନ କିଛି ବାହାରି ଯାଏ କିଛି ଅଂଶରେ ଆଉ କିଛି ଅଂଶରେ ବି ଥାଏ ସବୁ ତ ସଫା ନା ଗୋଟେ ଗୋଟେ ରହିଯାଏ। ଯାହାକୁ ସମସ୍ତେ ପରିବାର ବର୍ଗ ମିଶିକିନି ଟିକେ ବାଛି ଦେଉ ଆଉ ତାପରେ ଗୁଡ଼ ପାଗ କରି ତା ଦେହରେ ସେଇ ଖଇକି ପକା ଯାଇକି ଆଉ ଆଉଟା ହୁଏ ତାପରେ ଟିକେ ଥଣ୍ଡା ହେଇଗଲେ ସେଇଟା ଉଖୁଡା କରାହୁଏ ଆଉ।
ଆଉ ସେଥିରେ ବି ଗୋଟେ ମୁଁଆ ପ୍ରସ୍ତୁତ ହୁଏ ଆପଣ ଜାଣିଛନ୍ତି?
ହଁ ସେଇଟାକୁ ହିଁ ଖଇ ଚୁନା ଚୁନା ରହିଲେ ଖଇ କହିବେ ଆଉ ହାତରେ ଧରିକି ମୁଠା ମୁଠା କରି ଟିକେ ଗୋଲ କରିକି ବନେଇଲେ ସେଇଟା ମୁଁଆ ଆଉ।
ସେଇଟା ବଢ଼ିଆ ଲାଗେ ଖାଇବା ପାଇଁ ମୁଢ଼ିରେ ମୁଆଁ ହୁଏ ଖଇରେ ମୁଆଁ ହୁଏ।
ହଁ। ସେଇଟା ବି ଆମର ଜାଣିଛି ଆଉ ମୁଁ ବି ଅଳ୍ପ ଅଳ୍ପ ଜାଣିଛି ବେଶୀ ତ ଶିଖିନି କିନ୍ତୁ ଅଳ୍ପ-ଅଳ୍ପ ଜାଣିଛି କରିବା ଆଉ। ଆଉ ଆପଣ ବୋଧେ ଜାଣିଛନ୍ତି।
ହଁ ମୁଁ ତ ଦେଖିଛି କେବେ କରିନାହିଁ କିନ୍ତୁ ମା କରିବାରେ ମୁଁ ଦେଖିଛି।
ହଁ ମୁଁ ବି ଶିଖିନଥିଲି ଏଇଠି ଆସିବାରେ ମୋ ଶାଶୁ କରନ୍ତି ତ। ଆଉ ସେଇ ଶାଶୁ କରୁ କରୁ ଆମେ ବି ସେଇଥିରେ ଟିକେ ହାତ ମାରୁଛୁ। ଆଉ ସେଇ ଆଉ ତାଙ୍କ ପରେ ଆମ ଆସିବ ଆମ ସମୟ ଆସିବା ଆମେ ବି କରିବୁ ଯେହେତୁ ଆମର ପୂଜା ଆମେ ନ କଲେ ଆଉ କିଏ କରିବା? ନହେଲେ ପୂଜା ପୁଣି ଲୋପ ପାଇଯିବ ଯେ ଆମଠାରୁ ଆମେ ଯଦି ନ ଶିଖିବା।
ନାଇଁ ନାଇଁ ଆ ଶିଖିବା ନିହାତି ଦରକାର ସମସ୍ତେ ଶିଖିବା ନିହାତି ଦରକାର।
ହଁ ସେଇଟା ଶିଖିଲେ ଆମେ ଶିଖିଥିଲେ ଆମେ ଆମ ପିଲାମାନଙ୍କୁ ଶିକ୍ଷା ଦବା। ଆମ ପିଲାମାନେ ଆମ ଠାରୁ ଶିଖିବେ। ତ ସେଥିପାଇଁ ସମସ୍ତେ ଶିଖିବା ନିହାତି ଶିଖିବା ଜାଣିବା ଦରକାର।
ଓ ହୋ।
ଆମ ଆଡେ ସେଇ ଦୁର୍ଗା ପୂଜା ବି ହୁଏ କାଳୀ ପୂଜା ବି ହୁଏ ତାପ ପରେ ଆପଣଙ୍କ ଆଡେ କାଳୀ ପୂଜା ହଉଛି।
ହଁ-ହଁ କାଳୀ ପୂଜା ଆମ ଘର ପାଖରୁ ପ୍ରାୟ ଏ ଉ ତିନିରୁ ଚାରି କିମି ଦୂରରେ ହୁଏ।
ହଁ। ଆଚ୍ଛା ଆମର ବି ସେଇ ଆମ ଗାଁ ପାଖରେ ଜଣଙ୍କର ମାନେ ନିଜସ୍ୱ ସିଏ କରନ୍ତି। ଠାକୁରାଣୀ ପୂଜା କରନ୍ତି ଆଉ ଏ ଗାଁ ଲୋକ ଲୋକ ସମସ୍ତେ ଯାଆନ୍ତି ପୂଜା କରିବା ପାଇଁ ଆମ ଘରଠୁ ବି ଗୋଟେ ଦି କିଲୋମିଟର ହବ। ହବ ଆଉ ସେଠ ବିି ଯାଇକିନି ପୂଜା ଅର୍ଚ୍ଚନା ଆମର କରାହୁଏ। ଆମର ଗୋଟେ ସ୍ଵତନ୍ତ୍ର କିନ୍ତୁ ବଢ ଯାଏ ଠାକୁରଙ୍କ ପ୍ରତି କାଳୀ ପୂଜାରେ ନୂଆ ବଢା ମାନେ କଣ କହିଲେ କୁମ୍ଭାର ଘରୁ ସେଇଟା ଆସେ ମାଟି ବଢା ଜାଣିଛନ୍ତି ନା ହଁ-ହଁ ବଢା। ସେଟାକୁ ବଢା କୁହନ୍ତି ବା ମାଟି ହାଣ୍ଡି କୁହନ୍ତି ଯୋଉଟା ଛୋଟେ ଏଇଟା କଙ କୁମ୍ଭାର ଘରୁ ଆଣ ହୁଏ। ତା ଦେହରେ ଆମର ସେଟା ବଢା କୁହନ୍ତି ସ୍ଵତନ୍ତ୍ର ଯାଏ ପୂଜା ହବା ପାଇଁ ତା ଦେହରେ ଆଖୁ ଅଦା ଆଉ ଫଳମୂଳ ଏସବୁ ପଶିକିନି ବଢା ଠ ଯାଏ ଆମର ପୂଜା ହବା ପାଇଁ ଦିଆଯାଏ ସେଠୁ ଭୋଗ କରିକି ଆସିଲେ ଆମର ଯିଏ ଓଷା କରିଥାନ୍ତି ଘରେ ପୂଜା ଯଦି ରଖିଥିବେ ସେ ସେଇ ପ୍ରସାଦ ଟିକେ ପାଇବେ। ପାଣି ପାଣି ଟିକେ ପିଇବେ। ଆଉ ତାପରେ ତ ଜାଣିଥିବେ କାଳୀ ପୂଜାରେ ଆମର ବଡ ବଡୁଆ ଡ ଡକା ହୁଅନ୍ତି ଆଉ ପିପେଇ ଡକା ହୁଏ ଆଉ ଆପଣଙ୍କର ହଉଛି ନା ନାଇଁ?
ଓହୋ କେତେ ସାତ ପୁରୁଷକୁୁ ଡାକନ୍ତି ନା କଣ?
ହଁ-ହଁ ଆସିକି ଜାଣିଛନ୍ତି ଆଉ।
ହଁ-ହଁ ସାତ ପୁରୁଷକୁ ଡକାଯାଏ ସେ ଯୋଉ କଣ କାଠିରେ ଦେଇକି ସେ ଯୋଉ ଆଲୁ ପୁଅ କରିକି ଡାକନ୍ତି ଆଉ। ତାପରେ-ତାପରେ ବାଣ ଫୁଟା ଯାଏ ଆଉ ପୁରା ଆଲୋକମୟ ହୁଏ ଆଉ। ଦୀପ ଜାଳି ସବୁ ବାଣ ଫୁଟାଇ ଏଇସବୁ କାମ ହୁଏ ତାହେଲେ ତାପରେ- ତାପରେ ଆଉ। ଆପଣଙ୍କ ଧର ଯାହା ହଉ ମୁଁ କାଳୀ ପୂଜା ବିଷୟରେ ଶୁଣିକି ନିଜକୁ ଧନ୍ୟ ମନେକଲି।
ଯାହା ହଉ ଆପଣଙ୍କ ଠାରୁ ବି ଆପଣ ବି ତ ଦଶହରା ବିଷୟରେ ଯାଉ ଜାଣିଲେ ଆପଣଙ୍କ କେତେ କଥା ଆପଣ ବି ଟିକେ ଟିକେ ସେ ବହୁତ ଜାଣିଛନ୍ତି ଯୋଉ କଥା ଆପଣଙ୍କ ଠାରୁ ବି ମୁଁ ଜାଣିଲି ଆଉ-ଆଉ କେତେ କେତେବେଳେ ବି ଆପଣ ଟିକେ ଫୋନ ଟିକେ କରିବେ କଥା ହବା ଅଲଗା ସମୟରେ। ଇଏ ସମୟ ବାହାର କରିବେ।
ଯା ହଉ ଆମେ କିଛି ନା କିଛି ବହୁତ କିଛି ନା କିଛି ନୁହ ବହୁତ୍ ସାରା କଥା ଜାଣିବାକୁ ମତେ ମିଳିଲା। ଆଉ ଯଦି ମୋ ପୁଅ କିଛି ପଚାରେ ତାହେଲେ, ମୁଁ ଆପଣଙ୍କୁ କିଛି ପଚାରି ପାରିବି, ଆଉ' ।
ନିହାତି ଆପଣ ସେ, ଯେତେବେଳେ ପାରିବେ ମତେ କରିବେ ଫୋନ କରିବେ। ଆମେ କଥା ହବା। ଯାହା ଜାଣିବାକୁ ଚାହୁଁଛନ୍ତି, ବି ଜାଣିବେ ଆଉ। ହଉ ଆପଣଙ୍କର, ଯାହା ହଉ ବହୁ ମୂଲ୍ୟ ସ ନିହାତି, ବହୁମୂଲ୍ୟ ସମୟ ଆ ଆପଣ ବାହାର କଲେ ।ଆପଣଙ୍କ ବାର୍ତ୍ତା ରୂପ ବହୁତ ଭଲ ଲାଗିଲା। ବହୁତ, ବହୁତ, ବହୁତ, ହୃଦୟକୁ ଛୁ ଛୁଇଁଲା ପୁରା, ଆପଣଙ୍କ କଥା ।
ଆପଣଙ୍କ କର୍ଥା ମଧ୍ୟ, ମୋର ହୃଦୟ କୁ, ସ୍ପର୍ଶୀ ଲାଗିଲା ମତେ।
ଆଜ୍ଞା ।ଧନ୍ୟବାଦ, ଆପଣଙ୍କୁ।
ଆଜ୍ଞା। ଆପଣ ଯଦି ଆଉ କେତେବେଳେ, ଫାଙ୍କା ମିଳନ୍ତି ।ତାହେଲେ ମୋ ସହିତ ଟିକେ ବାର୍ତା, ବ୍ରଣନ କରିବେ।
କରି
ଆଉ ବର୍ତ୍ତମାନ ପାଇଁ ମୁଁ ରଖୁଛି? ଆଜ୍ଞା, ନମସ୍କ
ନମସ୍କାର ।